ପାଇଲ ଆଜ୍ଞା। ଆଜ୍ଞା ଭଲ ଅଛନ୍ତି?
ଫୋନ୍ ଟା ତ ଉଠେଇଲେନି ଆଉ।
ନାଇଁ ଆଜ୍ଞା ମୁଁ ଏଥର ନଗେଇ ଦେଲି ଆରଥର ତମେ ନଗେଇବ ଆଉ।
ହଉ ହଁ ଭଲ ଅଛି। ଆଉ ଭାଇ କଣ ଖବର? ଖା ଖିଆ ପିଆ ସରଲାଣି।
ଆଜ୍ଞା।
କଣ ଆଜି ଖାଇଛନ୍ତି। କଣ ସବୁ ଆଜି ହେଇଥିଲା ତରକାରୀ?
ଆଜ୍ଞା କୁକୁଡ଼ା ଝୋଳ।
କି ଝୋଳ କୁକୁଡ଼ା?
ଆଜ୍ଞା।
ମତେ ଶଭୁଛି କୁକୁର।
ଆଜ୍ଞା କୁକୁ କୁକୁଡା ଝୋଳ ହେଇଥିଲା କୁକୁଡ଼ା।
ଆହା ବଢିଆ କୁକୁଡା ଝୋଳ ଇଏ ଯୋଉ ପାଗରେ ଜାଣିଲେ।
ଓ ସେଇପା ଆ ଏମତି ହେଲେ ତ ମୁଁ ଚାହୁଁଛି ଡେଲି ଆଉ।
ଡେଲି କୁକୁଡ଼ା ଝୋଳ ଖାଇବା ଆଉ।
ଆମ ଗାଁରେ ଯେତିକ କୁକୁଡ଼ା ଅଛି ତାକୁ ମୁଁ ଚାହୁଁଛି ଅଧା ଖାଇବି।
ଆ ଏ ଦେହ ଖରାପ୍ ହେଇଯିବ ଭାଇ ଏତେ ଖାଆନ୍ତୁନି।
ଏ ଶ ବାର ଦେଖିକି ଖାଇବି ଆଉ।
ହୁଁ ଆଜି ଖାଇଲେ ପୁଣି ବୁଧବାର ଖାଇବେ।
ଆଜ୍ଞା। କଣ ମ ଆସ ପାଇିଲେଣି ଜମା। ଆଜ୍ଞା।
ଚିକେନ୍‌ କୋଉଟା କଥା ଶୁଭୁଛି ଟିକେ-
ଆଜ୍ଞା ସେ ମୋଉସା ଦେଇଥିନେ ଧରିଥିଲେ ମାଛ ଧରି ପାଇଲିନି।
ହଁ ଧରି ପାଇଲେନି ଏବେ ପା ମାଛ ଖାଲି ଧରିବେ ସବୁ ଆଗରୁ ସବୁ ବ ବସନ୍ତିନି ଯୋଉ- ପୋଳୁଅ ଫୋଳୁଅ ଜାଣିଲେ।
ଆଁ ପୋଳୁଅ ନେଇକି ଯାଇଥିଲେ ମୁଁ ବି ତାଙ୍କ ସହ ଯାଇଥିଲି ଯାଁ ମାଛ ପାଇଲିନି।
ପୋଳୁଅ ପୋଳୁଅ ଗତବର୍ଷ ଦେଶୀ ମାଛ ଖଳନ୍ତି ହଉ-
ଆଁ କରୁଣା ଭାଇ ରୁହ ରୁହ କରୁଣା ଭାଇ।
ଆପଣ କୋଉ ମାଛ ଖାଇବା ଭଲ ପାଆନ୍ତି?
ଆଜ୍ଞା। ମତେ ଆଜ୍ଞା ବହୁତୁ ରୋହି ଭଲ ଲାଗେ।
ଓହୋ ରୋହି ମାଛ ଭଲ ଲାଗେ ନାହିଁ।
ହଁ ଆଜ୍ଞା ରୋହି ଭଲ ଲାଗେ।
ଆଉ ରୋହିଟା ଭଲ ମାନେ ଦେଶୀ ରୋହିଟା ହେଲେ ଭଲ। ଆନ୍ଧ୍ରା ରୋହି ଦିହ ଖରାପ ନାଇଁ।
ଆଜ୍ଞା।
ଆଉ ଗାଁରେ ସବୁ କଣ ସବୁ ଆଉ ଭଲ ଭଲ ଜାଗା ସବୁ କଣ ଅଛି?
ଆଜ୍ଞା ମାଉସୀ।
ହ
ଆଉ କଣ କହୁଛନ୍ତି ଆମର ତ ଭଲ ଜେଗା ଅଛି ଆମର ଆମ ଯ ଜୋ
କୁହନ୍ତୁ। ଗାଁରେ କଣ ଅଛି ଜୋର? ହାଲୋ। ହ୍ଯାଲୋ। ହ କୁଆଡେ ପଳେଇଗଲେ ଭାଇ? ହ୍ୟାଲୋ ହ୍ୟାଲୋ ଭାଇ କଥା ହେଉ କୁଆଡେ ଗାୟପ! ହାଲୋ ଭାଇ ଆପଣଙ୍କ କଥା ଶୁଭୁନି କିଛି। ହାଲୋ ହାଲୋ ହ୍ୟାଲୋ।